ହଁ ମୋ ଭଏସ ଆପଣଙ୍କୁ କ୍ଲିଅର୍ ଆସୁଛି।
ହଁ ତମର ବୋଧେ ନେଟୱାର୍କ ନାହିଁ ନା କଣ। କିଛି ବି ଶୁଭୁନି।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମୋ ଭୟସ ଆସୁଛି ଆପଣଙ୍କୁ।
ହ୍ୟାଲୋ। ହ୍ୟାଲୋ। ମୁଁ ଭୟସ ଆସୁଛି ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।